ନମସ୍କାର୍ ବନ୍ଧୁ ଆପଣ କେନ୍ତି ଅଛନ୍ତି?
ହଁ ମୁଁ ବୋହୁତ୍ ଖୁବ୍ ଭଲ ଅଛି। ଆପଣ କେମ୍ତି ଅଛନ୍ତି?
ମୁଁ ବି ବୋହୁତ୍ ବଢ଼ିଆ ଅଛି କି ମୋର ଏବେ ଭଗବାନ୍ ଙ୍କ ଦୟାରୁ ମୁଁ ବୋହୁତ୍ ଭଲ ଅଛି। ମୋ ପରିବାର ବି ବୋହୁତ୍ ଭଲ ଅଛି। ମୁଁ ବି ଆଶା କରେ ଆପଣଙ୍କ ଘରେ ବି ସବୁ ଭଲ ଥାଆନ୍ତୁ।
ଆଜ୍ଞା କଣ ଖାଇଥିଲେ ସକାଳେ?
ମୁଁ ସକାଳେ ଓଟ୍ସ୍ ଖାଇଥିଲି।
ଆଜ୍ଞା ଆଉ ଏବେ।
ଏବେ ବିସ୍କୁଟ୍ ଦୁଇଟି ଖାଇଥିଲି, ଆପଣ କଣ ଖାଇଥିଲେ?
ଏ ମୁଁ ମଧ୍ୟ ଘରେ ଟିକେ ଚୁଡ଼ା ଏବଂ କଦଳୀ। ଚୁଡାଟିକୁ ପ୍ରଥମେ ଶୁଣନ୍ତୁ, ପ୍ରଥମେ ଚୁଡାଟିକୁୁ ମୁଁ ମୋର ଆଜ୍ଞା ଶୁଣନ୍ତୁ ମୁଁ ପ୍ରଥମେ ଚୁଡ଼ା ଘରେ ନଥିଲା, ମୁଁ ଆମ ନିକଟସ୍ଥ ଦୋକାନ କୁ ଗଲି। ଚୁଡ଼ା ଆଣିଲି ଚୁଡ଼ା ଓଜନ କରି ପାଂଅଶହ ଗ୍ରାମ୍ ଆଣିଲି ଚୁଡ଼ା। ଚୁଡ଼ା ଆଣି ଘରକୁ ମାଆ ଙ୍କୁ ଦେଲି ମା ଚୁଡ଼ାଟିକୁ ନେଇ ପ୍ରଥମେ ତ ଭଲ ସେ ଅ ସେଥିରେ ଯେହେତୁ ବିଭିନ୍ନ ପ୍ରକାର କାଠି କୁଟା ରହିଥିଲା।
ଆଜ୍ଞା -ଆଜ୍ଞା।
ସେ ଆ ମ୍-ମ୍-ମ୍ ପାଛୁଡ଼ି ଦେଲେ ପାଛୁଡ଼ି ଦେଲା ପରେ ତାକୁ ଭଲସେ ଧୋଇ ନେଲେ। ଧୋଇ ନେଲା ପରେ ତାକୁ ସେଥିରେ ଏଁ କିଷ୍ ମୟ ରଖିଦେଲେଛୁ ପାଣିରେ ତା ରେ ଧୋଇ ଦେଇକି ଭଲ୍ ସେ ଯେହେତୁ ସେଥିରେ ସବୁ ଏବେ ମିଶୁଛି ରଙ୍ଗ ଗୁଡିକ। ଏବଂ କାଠି କୁଟା ସବୁ ରହିଯାଉଛି ସେଠି ଭଲସେ ଧୋଇ ଦେଲେ ଧୋଇଦେଲା ପରେ ସେଥିରେ ଆ- ଆ -ଅ ଆଜ୍ଞା ଚିନି ଅଳ୍ପ ଟିକେ ଚିନି ପକେଇ ସେଥିରେ ଟିକେ ଲୁଣ ପକେଇ ଅଳ୍ପ ଏବଂ କଦଳୀ ଗୋଟେ ଛଡେଇ ପକେଇ ତାକୁ ଭଲସେ ଚକୁଡି ଦେଲେ
ଆପଣଙ୍କୁ ସେଇ ଖାଦ୍ୟଟି ସ୍ଵାଦିଷ୍ଟ ଲାଗିଲା ମତ ବୋହୁତ୍ ଶାନ୍ତି ଲାଗେ ଚୂଡ଼ା କଦଳୀ ଖାଇବାକୁ।
ଆଜ୍ଞା ଶୁଣନ୍ତୁ ସେଟା ପରିସ୍ଥିତି ନା- ନା ପରିସ୍ଥିତି ନୁହେଁ, ସମୟ ଉପରେ ନିର୍ଭର କରେ। ଯଦି ଆପଣଙ୍କ ସକାଳେ ଚୁଡ଼ା ଦେବେ ଖାଇବାକୁ ମୋତେ ଭଲ୍ ଲାଗିବନି ଆଉ ଯେ- ଯେହେତୁ ଯେତେବେଳେ ମତେ
ଆଜ୍ଞା- ଆଜ୍ଞା ଆପଣ ଠିକ୍ କହିଥିଲେ ଇଚ୍ଛା ମଣିଷ ଇଚ୍ଛାରେ ହିଁ ସବୁ କିିଛି ହୁଏ।
ଆଜ୍ଞା ସେତ ସମୟରେ ଗଲା, ଏ ସମୟରେ ସେ ଚୁଡା ଧୋଇକି କଦଳୀ ଟିକେ ଏବଂ ଯେହେତୁ କୁଚୁଡା କଦଳୀ ମତେ ଭଲ୍ ଲାଗେନା ଅଧିକାଂଶ ସମୟ। ସେଥିପାଇଁ ଶିଏ କଣ କଲେ ଟିକେ ଅଁ ସାଇଡରେ ମାନେ କଡ଼ରେ ଟିକେ ଆଚାର ଦେଲେ, ସେଇ ଆଚାର ଲଗେଇ ଚୁଡ଼ାଟି ମୁଁ ଖାଇଦେଲି।
ହଁ ଆଚାର ଏଠି ବୋହୁତ୍ ଖଟା ଆଉ ମିଠାର ଅଁ -ଅଁ-ଅଁ ଯୋଉ ଏ ସାସ୍ଥି ଭଲ ଲାଗ୍ ଥିବ।
ଆଜ୍ଞା ଖଟା ସନ୍ତୁଳନ ଯୋଗୁ ବୋହୁତ୍ ବଢିଆ ଲାଗେ ଆଚାର ଟି ଆଉ ଆଚାର। ଯେହେତୁ ଆଗ କାଳରେ ଉମ୍-ମ୍-ମ୍
ଆଜ୍ଞା ହଁ ଚିନି ଜେଗାରେ ଯଦି ଗୁଡ ଥାନ୍ତା ଆପଣଙ୍କୁ ନିଶ୍ଚିତ ରୂପରେ ଭଲ ଲାଗି ତା ନାଁ ମୁଁ ଏଇଟା ମୁଁ କହିଛି।
ଆଜ୍ଞା ମୁଁ ମଧ୍ୟ ଅଧିକାଂଶ ସମୟ। ଗୁଡ ହିଁ ଖାଏ ଆଉ ଚିନି କୁ ଖାଏ ନା। ଆଉ ଯେହେତୁ ଦୋ ବ ଦୋକାନରେ ଗୁଡ ନଥିଲା। ସେଥିପାଇଁ ମୁଁ ଚିନି ଖାଇବାକୁ ବାଧ୍ୟ ହେଲି ଏବଂ ଆଚାରଟି ଜାଣିଥିବେ ଆପଣ। ବହୁ ପୂର୍ବରୁ। ମାନେ ଆମ ର ଯେ ଯେତେବେଳେ ଅ ମାନେ ବୁଢୀ ମା ଥିଲେ କିମ୍ବା। ଆ ଆଈ ହରିକା ଥିଲେ ସିଏ ପୂର୍ବରୁ ବହୁତ ଆଚାର ଗୁଡିକ ତିଆରି କରୁଥିଲେ। ଏବଂ ଆମ୍ବ ଗଛ ଗୁଡିକ ମଧ୍ୟ ନିଜସ୍ୱ ଥିଲା ଘରେ। ଯେହେତୁ ଆମ୍ବ ଗୁଡ଼ିକ ଗଛରୁ ଆଣି ଆଜ୍ଞା।
ଆଜ୍ଞା ଆମ୍ବୁଳ ଝୋଳ ଆଉ ପଖାଳ ଶାଗ ଭାତ ବହୁତ ଭଲ ଲାଗେ ଶାନ୍ତି ଲାଗେ।
ହୁଁ ଆଜ୍ଞା ସେ ଗଛ ରୁ।
ଟି ଏହି ଏ ଅ ଏ ଯୋଉ ବିଶ୍ଵର ଏଇନା ଚାଲୁଛି ଦୁଇ ହଜାର ଛବିଶି। ହଉଛି ଏଇ ବର୍ଷ ଆଉ ଏଇ ବର୍ଷରେ। ବହୁତ କିଛି ଅନେକ ଗୁଡ଼ିଏ ଜିନିଷ ହଉଛି ନୂଆ ନୂଆ ଆ ଯିଏ କିଛି ନୂଆ ନୂଆ ଖବର ବାହାରିକି ଆସୁଛି ରୋମାଞ୍ଚକ ଏବଂ। ଚମକେଇଲା ବାଗିଆ ଖବର ଯେମିତି ଇରାନ୍ ଆଉ ଆମେରିକାର ଯୁଦ୍ଧ୍ୟ। ଅମ୍ ଫିଫା ୱାର୍ଲ୍ଡ଼ କପ୍। ଏବଂ ବିଶ୍ୱକପ୍ ଏବଂ ଯେମିତି ଆମର। ଅ ମହିଳାମାନଙ୍କ ର ଟି ଟ୍ବୋଣ୍ଟି ବିଶ୍ବକପ୍ କ୍ରିକେଟ୍ ର। ଏବଂ ଦୁନିଆ ଯେମିତି ବହୁତ ରୋମାଞ୍ଚକ ଘଟଣା ଗୁଡ଼ିକ। ଯେମିତିକି ଆର୍ ସି ବି ଜିତିବା ଆଇ ପିଏଲର କପ୍ ଟି।
ଆଜ୍ଞା ଏଗୁଡିକ ତ ଘଟୁଛି ମ ଦେଖୁଛି ବହୁତ କିଛି। ଯେହେତୁ ଭାରତରେ ଏଇନା ଅମ୍ ବିଶ୍ଵରେ ମଧ୍ୟ ଉଁ। ଏଇନା ସନ୍ତୁଳନ ଟିକେ ଭଲ ନାହିଁ। ଯେପରି ଯୁଦ୍ଧ ଗୁଡିକ ଚାଲି ଅଛି ସେଭଳି ଯଦି ଯୁଦ୍ଧ ଗୁଡିକ ଚାଲିଲା ଆଗ ପର୍ଯ୍ୟନ୍ତ। ବା ତୃତୀୟ ବିଶ୍ଵଯୁଦ୍ଧ ମଧ୍ୟ ତୃତୀୟ ବି ବିଶ୍ଵଯୁଦ୍ଧ ମଧ୍ୟ ହବାରେ। ଆଉ ଏଇଟା କମ ହେବନି। ଏବଂ ଆପଣ ଙ୍କୁ ମୁଁ କହୁଥିଲି ଆପଣ ଜାଣିଥିବେ। ପୂର୍ବରେ ଯେତେବେଳେ ଆମ ଗଛ ଗୁଡିକ ବହୁତ ବହୁତ ଗଛ ଗୁଡିକ ଥିଲା। ଆମ୍ବ ଗଛ, କଇଁଆ ଗଛ, ଏବଂ ଅନେକ ଗଛ ଗୁଡିକ ଥିଲା ଯେହେତୁ। ଆଉ ସେ ସମୟରେ ମୋର ମନେ ଅଛି ମୁଁ ଯାଇଁ। ଆମ୍ବ ଏବଂ ଆଁ କଇଁଆ ଗୁଡ଼ିକ ତୋଳି କି ଆଣେ। ଏବଂ ତୋଳିକି ଆଣି ଘରକୁ ଆଣିବି ମୋ ମା ଯିଏ ଥିଲେ ଆଁ। ଆଈ ଏ ଯୋଉ ବୁଢୀ ମା ସିଏ କଣ କରନ୍ତି ସେ ଆମ୍ବ ଗୁଡିକୁ ପ୍ରଥମେ। ଧୋଇ ଆପଣ ଫୋନଟିକୁ ଦୂରେଇ ଦିଅନ୍ତୁ ଇକୋହଉଛି ମୋ କଥାଟି ଆଜ୍ଞା ହଁ। ଶୁଣନ୍ତୁ ମୁଁ ଯେତେ ବେଳେ ନେଇ ସେ ଆମ୍ବ ଗୁଡିକୁ ନେଇ ଆସିିବି ଭଲ ସେ ଧୋଇ ମ ଧୋଇ ନେବି ପା ଯଦି ଆମ୍ବ ଗୁଡିକ ପାଚି ଯାଇଥାଏ ତାହେଲେ ମୁଁ ସେଗୁଡିକ ଭାତରେ ଲଗେଇ କିମ୍ବା। ଏହି କି ପ୍ରକାର ଖାଇଦିଏ ଯେହେତୁ ଏ ବେ ବିଭିନ୍ନ ପ୍ରକାର ସେତବେଳେ। ନଥିଲା ଆଣି ତାକୁ ଖାଇଦିଏ। ଆଜ୍ଞା ସେ ଆମ୍ବଟିକୁ ଧୁଏନାହିଁ ଭଲସେ କାଟି କାଟି ଛୋ
ଆଜ୍ଞା ତ ମୁଁ ବି ଭାବୁଛି କେବେ ଏହି। ଏ ଦେଶୀ ଖାଇବା ଖାଇବାକୁ ବହୁତ ସ୍ଵାଦିଷ୍ଟ ଭୋଜନ ମନ। ଭରିଦବ ବାଲା ଖାଇବା ଖାଇବାକୁ ଚାହୁଁଛି କିନ୍ତୁ। ଯେହେତୁ ଯେହେତୁ ଆପଣ ବି ଜାଣିଚନ୍ତି ଆମ ଗାଁର। ଅ ସବୁ ସବୁ ଘରେ ଘରେ ସବୁ ଛୁଆଙ୍କ ତାଙ୍କ ଜେଜେମାଙ୍କ ପ୍ରତି ଯେମତି ଭଲ ପାଇବା ଥାଏ ଆପଣ ବି ଭଲ ପାଉଥିବେ ଯେହେତୁ ଆପଣ ଆଉ ମୋର କେବେ ଦେଖି ନାହାନ୍ତି ତ କିନ୍ତୁ ମତେ ବହୁତ ଇଚ୍ଛା କି ଆଙ୍କ ହାତରୁ ଖାଦ୍ୟ ଖାଇବା ପାଇଁ।
ହୁଁ ଆଜ୍ଞା। ମୁଁ ବି ସେୟା ମୁଁ ମଧ୍ୟ ସେୟା କହୁଥିଲି। ଆଉ ସେ ପୂର୍ବ ଯୋଉ ଆଚାର ଏବଂ ପୂର୍ବ କାଳରେ ଲୋକମାନେ ଯୋଉ ଥିଲେ ସେ ବହୁତ ସୁନ୍ଦର ଥିଲେ ଏବଂ ତାଙ୍କ ସୁନ୍ଦର ମନଭାବ ଥିଲା ଏବଂ ଚିନ୍ତାଧାରା ଥିଲା ଏବେ ଯୋଉ ଲୋକ ଗୁଡିକ ଅଛନ୍ତି ସେ ଚିନ୍ତା କରୁଛନ୍ତି କି ନିଜ କେପଡି ନିଜେ ଉନ୍ନତି କରିବା
ଆଜ୍ଞା ବହୁତ ସ୍ଵାର୍ଥପର ହେଇଗଲେଣି ଏଇ ଦୁନିଆଟି ଏବଂ ସବୁ।
ଆପଣ ଜାଣନ୍ତି ଆମ ଗାଁ ରେ ମଧ୍ୟ କିଛି ଅଛନ୍ତି ଯେଉଁମାନେ ତାଙ୍କର ନିଜ ଚିନ୍ତା କରୁଛନ୍ତି ଗାଁ ଚିନ୍ତା କରୁନାହାନ୍ତି ଗାଁ ର ଯଦି କୌଣସି ଗୋଟେ ରାସ୍ ରାସ୍ତା କିମ୍ବା କୌଣସି ଗୋଟେ କା କାର୍ଯ୍ୟ ହେଉଛି ଗାଁରେ କୌଣସି କାର୍ଯ୍ୟ ଆଜ୍ଞା କୌଣସି କାର୍ଯ୍ୟ
ତୁ କରେ ଏପରି ଯୋଉ ଗାଁର ପରିସ୍ଥିତି ଦେଖିକି ଆମେ ନି ନିଜର ଭରସା ସରକାର ବାଛିବାରେ କି ଲୋକ ବାଛିବାରେ ନିଜ ଭରସା ଜତାଉ କିନ୍ତୁ ସେମାନେ ଆମର ଭରସା ର ଏପରି ଉତ୍ତର ଦେଉଛନ୍ତି ମତେ ବହୁତ କ୍ରୋଧ ଆସେ କିନ୍ତୁ ଉ ଭଗବାନଙ୍କ ଉପରେ ଆସ୍ଥା ରଖିକି ଆମ ଗାଁ ର ଉନ୍ନତି ଉପରେ ଭରସା କରିବା କଥା।
ଆଜ୍ଞା। ମୁଁ ମଧ୍ୟ ସେଭଳି ଭାବୁଚି ଗାଁ କିପରି ଉନ୍ନତି କରିବ। ବାହାରେ ଯଦି ମୁଁ କେବେ ଅ ଠିଆ ହେଇଥାଏ ଯଦି କୋଣସି ଜେଗାରେ ଝଗଡ଼ା କିମ୍ବା କୋଣସି ଜେଗାରେ କିଛି ହୋଇଥାଏ ଯଦି ଆମର କିଛି ମାନେ ହୋଇଥାଏ ଆମର କିଛି ମାନେ ଆମର କି କିଛି ଆମ ପାଖରେ କିଛି ହୁଏ ଆଉ ମୁଁ ଯୋଉଁଠି ଆଜ୍ଞା ମୁଁ ଯୋଉଠି ଥାଏ ସେଠି ଯଦି କୁହନ୍ତି ଆଁ କୋଉ ଗାଁ ପିଲା ମୁଁ କହେ ଯେତବେଳେ ଆମ ଗାଁ ଟି ଆ ସିଏ କହନ୍ତି କି ଏଇ ଗାଁ ପିଲା ଆଉ ସେ ଭୟରେ ଟିକେ କିଛି କୁହନ୍ତିନି ଏବଂ ଆଉ ମାନେ ସେ ଟିକେ ଡରନ୍ତି ଏବଂ ଅନ୍ୟ ପ୍ରକାର ବିଭିନ୍ନ ପ୍ରକାରର
ଆଜ୍ଞା ଗାଁର ପୂର୍ବ ଗୁଡ଼ିକ ପୂର୍ବ ଘଟଣା ଇତିହାସ ଜାଣିକି ଲୋ କ ମାନେ ନିଶ୍ଚୟ ଡରିବେ କାରଣ ସବୁ ଗାଁ ର ବି ଏମତି କିଛି ଇତିହାସ ଥାଏ କୋଉ ଗାଁ ସୁନ୍ଦର୍ ଥାଏ କୋଉ ଗାଁ ଅସୁନ୍ଦର୍ କୋଉ ଗାଁ ଭଲ ଥାଏ କୋଉ ଗାଁ ଖରାପ୍ ତ ଏମିତି କାହାକୁ ବାଛିବା କଥା ନୁହେଁ ଗାଁଟି ଖରାପ୍ ତା ମାନେ ନୁହେଁ କି ସବୁ ଲୋକ ଖରାପ୍ ଲୋକ ଲୋକ ବି ବହୁତ୍ ଭଲ ଭଲ ଅଛନ୍ତି।
ଶୁଣନ୍ତୁ ଭୟ କରନ୍ତି ଯେତେବେଳେ ଶୁଣିକି ମତେ ସେତେବେଳେ ଟିକେ ଗର୍ବ ହୁଏ କି ଆମ ଗାଁ ଲୋକଙ୍କୁ ଅନ୍ୟ ଗାଁ ଲୋକ ମାନେ ଡରୁଛନ୍ତି ଇଏ କରୁଛନ୍ତି। କିନ୍ତୁ ଯେତେବେଳେ ଗୋଟେ ପ୍ରଶ୍ନ ବାହାରେ କଥା ହଉଥିବା ଦେଖେ କି ଆ ଆଙ୍କ ଗାଁକୁ ଯିବାକୁ ରାସ୍ତା ନାହିଁ ୟାଙ୍କ ଗାଁରେ ସବୁବେଳେ ପାଣି ରହୁଛି ୟାଙ୍କ ଗାଁର ଲୋକ ଗୁଡ଼ିକ ଏଗୁଡ଼ିକ ସେମାନେ ସେଗୁଡ଼ିକ ସେ ଗୁଡା ମତେ ଟିକେ ଆଜ୍ଞା ଆଜ୍ଞା। ଦୁଃଖ ପ୍ରକାଶ ଏବଂ ଯେଉଁ ସେ ଯୋଉଁମାନେ ସେ ଲୋକ ଜାଣି ପାରୁନାହାନ୍ତି କି ସିଏ ଭାବୁଛନ୍ତି କି ଲୋକମାନେ ଠିକ୍ ନାହାନ୍ତି କିନ୍ତୁ ସେ ଜା ସେ ଜାଣୁନାହାନ୍ତି ସିଏ ଯାହା ସାଙ୍ଗେ ମିଶୁଛନ୍ତି ଯାହା ସାଙ୍ଗେ ବସାବସି କରୁଛନ୍ତି ସିଏ ହିଁ ଅସଲ ଆଉ ସିଏ ଯୋଉମାନେ ମୁଣ୍ଡିି ଦେଖାଉଛନ୍ତି ସିଏ ହିଁ ଏ ଗାଁ ରେ କିଛି ଯଦି ଲୋକ
କୁ କପଟି ଗୁରା ଏବଂ ବହୁତ୍ କୁ ବ୍ୟବହାର କରନ୍ତି ଆମ ଗାଁ ପ୍ରତି ଆପଣ ଯେମିତି ଜାଣିଥିବେ ଆମର ଯୋଉ ବିବି ଏଇ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ଉଚ୍ଚ ମହାବିଦ୍ୟାଳୟ ସେଠିକାର ଘଟଣା ଆପଣ ଜାଣିଥିବେ ଏଇ କିଛି ମାସ ପୂର୍ବେ ଆମ ଗାଁ ର ବହୁତ୍ ବଦନାମୀ ହେଇଥିଲା।
ଆଜ୍ଞା ଆମ ଗାଁରେ ଯୋଉ ନାଁ ଗୁଡ଼ିକ ଅଛି ଆଗରୁ ସେ ଗୁଡ଼ିକ ଆମ ଜେଜ ଏବଂ ସେ ପୂର୍ବ ପୁରୁଷ ମାନେ ତିଆରି କରି ଯାଇଛନ୍ତି ଏବଂ ଏବେ ଏବେ କାର ଯୋଉ ଆମ ଲୋକମାନେ ସେ ନାଁ ଗୁଡ଼ିକୁ ଅ ତଳେ ପକାଇ ସାରିଲେଣି ଏବଂ ସେ ଆଉ ଲୋକ ସେପରି ପୂର୍ବପରି ଆଉ ସମ୍ମାନ୍ ଆଉ ପୂର୍ବପରି ଆମ ଗାଁ ର ଅ ଆଉ ଚାହିଦା ନାହିଁ ଏବଂ ଆ ଯେପରି ଲୋକ ଆଗ ଗାଁ ଶୁଣୁଥିଲେ ମାତ୍ରେ ନି ଆଜ୍ଞା ଏଇ ଗାଁ ପିଲା ଆ ସେ କିଛି କହୁନଥିଲେ ଏବଂ ଓ ଧୀରେ ନିଜେ ନିଜ ଦୁଇ ପାଟ ପଛକୁ ନେଇ ଯାଉଥିଲେ ଏବେ ଆଉ
ଥିଲା ଶାସନ୍ ଥିଲା।
ଆଜ୍ଞା କିନ୍ତୁ ଏବେକାର ଯୋଉ ପିଲାମାନେ ସେ ଗାଁ ର ସମ୍ମାନ୍ ଟିକେ ରଖୁନାହାନ୍ତି ଅନ୍ୟ ସାଙ୍ଗରେ ଯାଇଁ କିଛି ମଦ୍ୟପାନ କରୁଛନ୍ତି ଏବଂ ଅନ୍ୟ ଲୋକଙ୍କୁ ବିନା କାରଣ ଗାଳି ଗୁଲଜ୍ କରୁଛନ୍ତି ସେଥିପାଇଁ ଆଉ ଗାଁର ସେପରି ସମ୍ମାନ୍ ନାଇଁ ଆଗ ପରି ଏବଂ ଗାଁ ଗାଁ ର ଲୋକ ମଧ୍ୟ ସେପରି ଆଉ ନାହାନ୍ତି
ଏଇ କଥା ଉପରେ ନେଇକି ନିଜର ଦୁଃଖ ପ୍ରକାଶ୍ କରିଚି କି ଆମର ଗାଁ କିପରି ଥିଲା ଏବଂ କିପରି ହୋଇଗଲା ଆପଣ ଯେମିତି ଜାଣିଥିବେ ଭଜନ କୀର୍ତ୍ତନ କେତେ ସୁନ୍ଦର କଥା କିନ୍ତୁ ଏଇ ଗାଁ ରେ ଭଜନ କୀର୍ତ୍ତନକୁ ନେଇକି ଗୋଟେ ଗୋଟେ ବ୍ୟବସାୟ କରିସାରିଲିଣି ତ ମୁଁ କିଛି ଏ ବିଷୟରେ କହିବାକୁ ଚାହୁଁନି କାରଣ ଆଉ ଭଗବାନ ହିଁ ସବୁ ଦେଖୁଛନ୍ତି ଭଗବାନ ହିଁ ସବୁ ଜାଣିଛନ୍ତି
ଆଜ୍ଞା ସେପରି ଯେହେତୁ ଯୋଉଠି ହରି ନାମ ଏବଂ ହରିଙ୍କ ଦ୍ଵାରା ଆ ହରିଙ୍କ ପାଇଁ ପ୍ରେମ ଥିବ ସେଠି କେବଳ କେବେ ବି ଅ ବାଣିଜ୍ୟ କିନ୍ତୁ ବ୍ୟବସାୟ କରାଯାଇ ପାରିବନି ଏବଂ ଅ ଯଦି ଯୋଉଠି ହିଂସା, ଏବଂ ହିଂସା ଲୋଭ ଏବଂ ଥାଏ ସେଠି ହରି ନଥାନ୍ତି ଆପଣ ଜାଣିଥିବେ ଯୋଉଠି ସଂସା ଲୋଭତା ସେଠି ହରି ନଥାନ୍ତି ସେଥିପାଇଁ ମୁଁ ମଧ୍ୟ
କଥାଏ ସେଇଠି ପୁଣ୍ୟ ରହିପାରିବ ନାହିଁ
ଆଜ୍ଞା ସେଥିପାଇଁ ମୁଁ ମଧ୍ୟ କହୁଛି କି ଆମ ଗାଁ ସୁଧରୁ ଆମ ଗାଁ ଲୋକ ସୁଧରନ୍ତୁ ଆମ ଗାଁ ବଦଳୁ। ଏବଂ ଆଗ ପରି ଆମ ଗାଁ ର ଉ ସେଇଭଳି ସମ୍ମାନ ଏବଂ ସମ୍ମାନ ଫେରିଆସୁ ଠିକ ଅଛି ଆପଣ
ଆଶା କରୁଛି ଆପଣ ଭଗବାନ ଠାରୁ ଆଶା କରନ୍ତୁ ତାପରେ ବହୁତ ବିଳମ୍ବ ହେଇଗଲାଣି।
ଆଜ୍ଞା ରୁହନ୍ତୁ ଆପଣ ଆଜ୍ଞା